ନମସ୍କାର ଭୌଲମୀ। ଆଜି ଆମେ ଓଡ଼ିଶାର ଗର୍ବମୟ ପରମ୍ପରା ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତ ଶିଳ୍ପ ବିଷୟରେ ଆଲୋଚନା କରିବା। ଭୌଲମୀ ପ୍ରଥମେ କୁହନ୍ତୁ ହସ୍ତଶିଳ୍ପ କହିଲେ କଣ ବୁଝୁିନେବେ?
ଧନ୍ୟବାଦ କିଶନ। ହସ୍ତଶିଳ୍ପ ହେଉଛି ହାତରେ ତିଆରି ହେଉଥିବା କଳାକୃତି। ଏହା କେବଳ ଏକ ଜିନିଷ ନୁହେଁ ବରଂ ଆମ ସଂସ୍କୃତି ପରମ୍ପରା ଓ କାରିଗରଙ୍କ ସୃଜନଶୀଳତାର ପରିଚୟ।
ବହୁତ ସୁନ୍ଦର, ତେବେ ହସ୍ତତନ୍ତ ଶିଳ୍ପ କଣ ହୋଇଥାଏ?
ହସ୍ତତନ୍ତ ଶିଳ୍ପ ହେଉଛି ହାତଚାଳିତ ତନ୍ତରେ କପଡ଼ା ବୁଣିବାର କଳା। ଏହି ଶିଳ୍ପ ଆଜି ମଧ୍ୟ ଓଡିଶାର ହଜାର ହଜାର ପରିବାରର ଜୀବିକାର ମାଧ୍ୟମ।
ଓଡ଼ିଶାର କେଉଁ କେଉଁ ହସ୍ତଶିଳ୍ପ ସବୁଠାରୁ ଅଧିକ ପ୍ରସିଦ୍ଧ?
ପଟ୍ଟଚିତ୍ର, ପିପିଲିର ଆପ୍ଲିକାମ୍ କଟକର ରୂପା ତାରକାସୀ ପଥର ଖୋଦେଇ, ବାଉଁଶ ଓ ବେତ ଶିଳ୍ପ ପାମ୍ ଲିଫ୍ ଖୋଦେଇ ଆଦି ବିଶ୍ଵ ପ୍ରସିଦ୍ଧ ଅଟେ।
ପଟ୍ଟଚିତ୍ରର ବିଶେଷତ୍ୱ କଣ ମୋତେ ଟିକେ କହିପାରିବେ କି?
ପୁରୀ ଜିଲ୍ଲାର ରଘୁରାଜପୁର ଗ୍ରାମ ପଟ୍ଟଚିତ୍ର ପାଇଁ ପ୍ରସିଦ୍ଧ। ଏଥିରେ ପ୍ରଭୁ ଜଗନ୍ନାଥ ରାମାୟଣ ଓ ମହାଭାରତର ବିଭିନ୍ନ ଦେଶ ଚିତ୍ରିତ ହୁଏ।
ଆଚ୍ଛା, ତାହେଲେ ପିପିଲିର ଆପ୍ଲିକ କାମ ବିଷୟରେ କିଛି ଯଦି ଆପଣ ଜାଣିଛନ୍ତି, ସେୟା ମଧ୍ୟ କୁହନ୍ତୁ।
ପିପିଲିର କାରିଗର ମାନେ ବିଭିନ୍ନ ରଙ୍ଗର କପଡାକୁ ସିଲେଇ କରି ସୁନ୍ଦର ଛତା, ବ୍ୟାଗ୍, ଲ୍ୟାମ୍ପ ଲ୍ୟାମ୍ପସେଟ୍ ଓ ସାଜସଜା ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି। ଏହା ହଉଛି ପିପିଲିର ଆପ୍ଲିକ୍ କାମ।
ହସ୍ତତନ୍ତ ଶିଳ୍ପରେ କେଉଁ ଶାଢ଼ୀ ଗୁଡ଼ାକ ଅଧିକ ଲୋକପ୍ରିୟ ହୋଇଥାଏ?
ହସ୍ତ ହସ୍ତତନ୍ତ ଶିଳ୍ପରେ ସମ୍ବଲପୁରୀ ଶାଢୀ, ବୋମକେଇ ଶାଢ଼ୀ କୋଟପାଡ କୋଟପାଡ ଶାଢୀ ନୂଆପାଟଣାର ଖଣ୍ଡୁଆପାଟ ଦେଶ ଓ ବିଦେଶରେ ବହୁତ ଚାହିଦା ରହିଛି।
ସମ୍ବଲପୁରୀ ଶାଢ଼ୀ କାହିଁକି ଏତେ ସ୍ୱତନ୍ତ୍ର?
ଏଥିରେ ବନ୍ଧା କଳା ବ୍ୟବହାର କରାଯାଏ। ସୂତାକୁ ପ୍ରଥମେ ରଙ୍ଗ କରାଯାଏ, ପରେ ବୁଣାଯାଏ। ତେଣୁ ଏହାର ଡିଜାଇନ ଅତ୍ୟନ୍ତ ଆକର୍ଷଣୀୟ ହୁଏ।
ଏହି ଶିଳ୍ପ ଆମ ରାଜ୍ୟର ଅର୍ଥନୈତିକରେ କିପରି ସହାୟତା କରିଥାଏ?
ଏହା ହଜାର ହଜାର କାରିଗରଙ୍କୁ ରୋଜଗାର ଦେଇଥାଏ। ଏହା ସହିତ ପର୍ଯ୍ୟଟନ ଓ ରପ୍ତାନୀକୁ ମଧ୍ୟ ବୃଦ୍ଧି କରାଏ।
ଏହି ଶିଳ୍ପ ଆଜି କେଉଁ କେଉଁ ସମ୍ମାନ ସମ୍ମୁଖୀନ?
ମେସିନରେ ତିଆରି ସାମଗ୍ରୀ ସହ ପ୍ରତିଯୋଗିତା କଞ୍ଚାମାଲର ଦାମ ବୃଦ୍ଧି ଏବଂ ଯୁବପିଢିର କମ୍ ଗ୍ରହ ଆଗ୍ରହ ଏହାର ପ୍ରମୁଖ ସମସ୍ୟା। ଯେମିତିକିି ଏବେ ସମ୍ବଲପୁରୀ ଶାଢୀ ତିଆରି କରିବା, ସମ୍ବଲପୁରୀ ଶାଢୀର ପ୍ରତିରୂପକ ବଜାରରେ ବହୁତ ଜାଗାରେ ମିଳୁଅଛି। ଆଉ କମ୍ ଦାମରେ ମଧ୍ୟ ମିଳୁଛି। ଯାହାକୁ ଲୋକମାନେ ବ୍ୟବହାର କରିବା ପାଇଁ ଉତ୍ସୁକ ହେଉଛନ୍ତି। ଓ ଯେହେତୁ ଏହା କମ ଦାମ୍ ଗରିବଠୁ ଆରମ୍ଭ କରିକି ଧନୀ ମ ଧନୀ ପର୍ଯ୍ୟନ୍ତ ସମସ୍ତେ ବ୍ୟବହାର କରୁଛନ୍ତି। ସେଇଥିପାଇଁ ଆମର ଓଡିଶାର ହସ୍ତତନ୍ତ୍ର ଯାହା ଅଛି ଯାହା ପ୍ରକୃତରେ ସମ୍ବଲପୁରୀ ଶାଢୀ ଅଛି ତାହା ବିକ୍ରି ହୋଇ ପାରୁନାହିଁ। ଓ ଲୋକଙ୍କ ପାଖକୁ ପହଞ୍ଚି ପାରୁନି।
ଆଁ! ଏହାର ସମାଧାନ କଣ ହୋଇପାରେ?
ସରକାରୀ ସହଯୋଗ, ଅନଲାଇନ୍ ରେ ବଜାର ପ୍ରଦର୍ଶନୀ ଓ ଭୋକାଲ୍ ଫର୍ ଲୋକାଲ୍ ଭଳି ଅଭିଯାନ, ଏହି ଶିଳ୍ପକୁ ଆହୁରି ସଶକ୍ତ କରିପାରିବ। ଏହି ମଧ୍ୟରୁ କିଛି ଜିନିଷ ଆମ ଓଡିଶ୍ ଶାରେ ଓଦେ ଭାରତରେ ମଧ୍ୟ ଲାଗୁ ହେଲାଣି। ଯେପରକିି, ଭୋକାଲ୍ ଫର୍ ଲୋକାଲ୍। ଏହା ଓଡିଶାରେ ଲାଗୁ ହୋଇଛି। ଯୋଉଥିପାଇଁ, ହୁଁ ଯୋଉଥିପାଇଁ, ହିନ୍ଦୀ କଳାକାର ମାଧୁରୀ ଦୀକ୍ଷିତ୍ ମଧ୍ୟ ଆସି ଆମ ସମ୍ବଲପୁରୀ ଶାଢୀର ଆମ୍ବାସେଡର୍ ହୋଇଛନ୍ତି।
ଆମର ମଧ୍ୟ କିଛି ଦାୟିତ୍ଵ ଅଛି କି ଏଥିପ୍ରତି?
ହଁ, ଏଥିପ୍ରତି ଆମର ବହୁତ ଦାୟିତ୍ଵ ଅଛି। ଆମେ ହସ୍ତତନ୍ତ ବେ-ବସ୍ତ୍ର ଓ ହସ୍ତଶିଳ୍ପ ସାମଗ୍ରୀ କିଣି କାରିଗରଙ୍କୁ ସମର୍ଥନ କରିପାରିବା। ଆମେ ହସ୍ତତନ୍ତ ବିଷୟରେ ସମସ୍ତଙ୍କୁ ଜଣାଇବା। ଯେପରିକି, ଆମର କିଛି ସାଙ୍ଗ ଯଦି, ମ ସାଙ୍ଗ ମଧ୍ୟ ସାଙ୍ଗ ଯଦି ବାହାର ଦେଶରେ କିମ୍ବା ବାହାର ରାଜ୍ୟରେ ରହୁଛନ୍ତି, ଆମେ ତାଙ୍କୁ ଆମ ହସ୍ତତନ୍ତ ର କିଛି ଶାଢୀ ହଉ, କିଛି ପୋଷାକ ହଉ, ତାଙ୍କୁ ଉପହାର ସ୍ୱରୂପ ଦେଇପାରିବା।
ଖୁବ୍ ସୁନ୍ଦର! ଶେଷରେ ଆପଣ କଣ ସନ୍ଦେଶ ଦେବାକୁ ଚାହାଁନ୍ତି?
ମୁଁ ଏହା ସନ୍ଦେଶ ଦେବାକୁ ଚାହେଁ ଆମର ପାରମ୍ପରିକ କଳାକୁ ସୁରକ୍ଷା କରିବା। କାରିଗରଙ୍କୁ ସମ୍ମାନ ଦେବା ଏବଂ ଲୋକାଲ୍ କିଣନ୍ତୁ। ଲୋକାଲ୍ କିଣନ୍ତୁ। ଓଡିଶାର କଳାକୁ ଆଗକୁ ବଢାନ୍ତୁ ବୋଲି ମୁଁ କହିବାକୁ ଚାହେଁ।
ଆଚ୍ଛା, କହିଲ ଦେଖି ହସ୍ତତନ୍ତ ଆଉ, ଆଉ ବସ୍ତ୍ରାଳୟ ଅଥବା, ଆମ ପାଖରେ ଆଉ କଣ କଣ ଏମିତି? ଅଛି, ଯଉ ବିଷୟରେ କି ଆମେ ଆଗକୁ ଆଲୋଚନା କରିପାରିବା।
ହସ୍ତତନ୍ତ ଆଉ, ଆମେ ତ ଏବେ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଷୟରେ କିଛି କିଛି ଜାଣିଲେ। ପ୍ରାୟତଃ, ଆମେ ହସ୍ତ ତନ୍ତ ବିଷୟରେ ଜାଣିଲେ। ହସ୍ତଶିଳ୍ପ ବିଷୟରେ କିଛି ଜାଣି ନାହାଁନ୍ତି? ଆମେ ଆଗକୁ ହସ୍ ତ ଶିଳ୍ପ ବିଷୟରେ କିଛି ଆଲୋଚନା କରି ଦୁହେଁ, ଦୁହିଁଙ୍କୁ ଏହି ବିଷୟରେ ଅବଗତ କରାଇ ପାରିବା।
ବହୁତ ସୁନ୍ଦର!
ଆଚ୍ଛା, କୁହ ତୁମର କିଛି ସମ୍ବଲପୁରୀ ଏହା ସମ୍ବଲପୁରୀ ପୋଷାକ ଅଛି?
ଅବଶ୍ୟ, ମୋ ପାଖରେ ଗୋଟିଏ କି ଦୁଇ ଯୋଡ଼ି ସମ୍ବଲପୁରୀ ପୋଷାକ ଅଛି। ଯାହାକୁ ମୁଁ, ଅ କୌଣସି ପ୍ରକାରର ହ କାର୍ଯ୍ୟକ୍ଷେତ୍ରରେ ମୁଁ ତାକୁ ନିୟୋଜିତ କରୁଛି। ଆଉ ଏହାକୁ ପିନ୍ଧିଲେ ଅତ୍ୟନ୍ତ ଆନନ୍ଦ ହୁଏ। ଯେହେତୁ ଆମର ଏଇ ଏହା ଆମର ଓଡିଶାର କଳା। ଆମର ଓଡ଼ିଶାର ହସ୍ତତନ୍ତ। ତ ତାକୁ ପରିଧ୍ୟାନ କଲେ ନିଜକୁ ମନ ଭିତରୁ ବି ବହୁତ ଖୁସି ଲାଗେ। ଆଉ ଦୁଇ ଲୋକ ଆପଣଙ୍କୁ ପଚାରିବେ ଯେ ଏଇଟା ଆପଣ କୋଉଠୁ ଆଣିଲେ। କଉଭଳି ଭାବେ ଏଇଟା ତାର। ଅଉ ଅ ତିଆରି ହେଇଛି ତ ତା ବିଷୟରେ ଆପଣ ଲୋକମାନଙ୍କୁ ଯଦି। ଯେତେବେଳେ କହିବେ। ଯେ ଏଇଆ ଏହିଭଳି ଭାବରେ ତିଆରି ହେଇଛି ତ ତାଙ୍କୁ ହେଲେ ବି ମଧ୍ୟ ଜ୍ଞାନ ମିଳିବ।
ଆଚ୍ଛା ଉମ୍ ଆମ ମୁଁ ଦେଖିବାରେ। ପୁରୁଷ ମାନଙ୍କର ଯେତିକି ସମ୍ବଲପୁରୀ କପଡାରେ। ଉଁ ପୋଷାକ ନଥାଏ। କିନ୍ତୁ ଆମ ମା ମାନଙ୍କ ଭଉଣୀ ମାନଙ୍କ ପାଖରେ ଅଧିକ ପୋଷାକ ଥାଏ। ଯେମିତି କିି ସମ୍ବଲପୁରୀ ପାଟ ସମ୍ବଲପୁରୀ ଶାଢୀ। ଆଉ ସମ୍ବଲପୁରୀ କଟନ ଲୁଗା। ଓ ବମ୍କେଇ ପାଟ ଏଇ ସବୁ ମଧ୍ୟ ଥାଏ ତ ମୋ ମାମାଙ୍କ ପାଖରେ ଅଛି।
ଅବଶ୍ୟ ମୋ ମାଆଙ୍କ ପାଖରେ ବି। ବହୁତ ଗୁଡାଏ ସମ୍ବଲପୁରୀ ପାଟ ସମ୍ବଲପୁରୀ ଶାଢ଼ୀ। ଓ ସମ୍ବଲପୁରୀ ଜିନିଷ ବହୁତ ସାରା ଅଛି।
ହଁ ମୋ ମାମାଙ୍କ ପାଖରେ ବି ଏଇ ସବୁ ଶାଢ଼ୀ ଅଛି।
ଆଛା। ସିଏ ଏଇ ସବୁ ଶାଢ଼ୀକୁ କୋଉ କୋଉ ପ୍ରସଙ୍ଗରେ ବ୍ୟବହାର କରିଛନ୍ତି।
ଏଇ ସବୁ ଶାଢୀ ଯେହେତୁ ଦାମୀ ହୋଇଥାଏ ଏହାକୁ। ଅ ଏହାକୁ ପ୍ରାୟତଃ ବାହାଘର ବ୍ରତ ଘର। ଓ ଏହି ସବ ମନ୍ଦିର ଯିବା କାର୍ଯ୍ୟରେ ବ୍ୟବହୃତ ହୁଏ। ତୁମ ମା ମଧ୍ୟ ଏହି କାମରେ ହିଁ ବ୍ୟବହାର କରୁଥିବେ।
ଅବଶ୍ୟ ସେଇ ସମମୟରେ ହିଁ ମୋ ଘରେ ଏହି ସବୁ କୁ। ପରିଧାନ କରିଥାନ୍ତି।
ଆଚ୍ଛା ତୁମେ ଜାଣିଛ ସମ୍ବଲପୁରୀ ଶାଢୀ କୁ କିପରି ସଜ ସାଇତିକି ରଖାଯାଏ।
ନା ମୁଁ ଏଇ ବିଷୟ ରେ ଜମା ବି ଅବଗତ ନାହିଁ। ଆପଣ ଯଦି ଜାଣିଛନ୍ତି ଦୟାକରି ମତେ ଟିକ ଜଣାନ୍ତୁ।
ସମ୍ବଲପୁରୀ ଶାଢ଼ୀକୁୁ ପ୍ରଥମ ସମ୍ବଲପୁରୀ ଶାଢ଼ୀ ଯେହେତୁ ଏକ ବୁଣା କା ବୁଣା ହୋଇ। ବନା ଯାଇଥାଏ ତାହାର ସୂତା ତାର ପଛପଟ। ପାଖକୁ ବାହାରିକି ରହିଥାଏ ପ୍ରଥମେ ଆମେ ସେଇ ପାଖ। ପାଖରେ ଗୋଟେ କପଡା ଦେଇ ସିଲାଇବା ଦରକାର ଏହା ତୁମେ ଜାଣିଥିଲ।
ନା ମୁଁ ଏ ବିଷରେ ଜଣି ନଥିଲି।
ଆଉ ସମ୍ବଲପୁରୀ ଶାଢୀ କୁ। ସବୁବେଳେ ମଣ୍ଡ ଦେଇ ଧୋ ସବୁବେଳେ ବ୍ୟବହାର ପରେ। ଖରାରେ ଶୁଖାଇ ଧୋଇ ମଣ୍ଡ ଦେଇ ତାକୁ ସାଇ ତି କି ରଖିବା ଦରକାର ତୁମେ ଏହା ବିଷୟରେ କିଛି ଜାଣିଥିଲ।
ନା ମଁ ଏ ବିଷୟରେ ବି ଏବ ଅବଗତ ନଥିଲି।
କୋଉ କିଶାନ। ଆମେ ଆଜି ସମ୍ବଲପୁରୀ ପୋଷାକ ବିଷୟରେ ବହୁତ କିଛି ଜାଣିବାକୁ ପାଇଲେ। ମୁଁ ତମ ଠାରୁ ମଧ୍ୟ କିଛି ଜାଣିଲି। ଆଉ ତୁମେ ମଧ୍ୟ ଶାଢ଼ୀ ବିଷୟରେ ମୋ ଠାରୁ କିଛି ଜ୍ଞାନ ପାଇଲ। ଆମେ ବୋଧହୁଏ କାଲି ଆମେ ଅଲଗା ହସ୍ତତନ୍ତ ବିଷୟରେ ଜାଣିବା।
ଅବଶ୍ୟ ମତେ ବି ଆପଣଙ୍କ ସହିତ ଏଇ ବିଷୟରେ କଥା ହେଇକି ବହୁତ କିଛି ଶିଖିବାକୁ ମିଳିଲା। ଆଉ ନିଶ୍ଚିତ ଭାବେ ଆମେ ଏ ବିଷୟରେ ଆଉ ଥରେ କଥା ହେବା ଧନ୍ୟବାଦ ଜୟ ଜଗନ୍ନାଥ।
ଧନ୍ୟବାଦ।